କାର
ବନ୍ଧୁ କଣ ନମସ୍କାର ବନ୍ଧୁ, ଆପଣ କଣ ଶୋଇପଡିଥିଲେ ନା କଣ ବନ୍ଧୁ?
ହଁ ବନ୍ଧୁ କୁହନି କୁହନି ବ୍ୟସ୍ତ ଭିତରେ କେତେବେଳେ ଆଖିଲାଖି ଯାଇଥିଲା ଜଣାପଡ଼ିଲାଣିି।
ଓହୋ ସେଇଆ ଆଉ ଆପଣଙ୍କ ଭୟସ ଟା ସେଇଭଳିଆ ଲାଗୁଛି।
ଆଛା କୁହନ୍ତୁ ଆପଣ କଣ କରୁଛନ୍ତି?
ଆଉ ମୁଁ ଏଇ ଆମ ଗାଁ ମୁଣ୍ଡରେ ଟିକେ ବଇଚି ବନ୍ଧୁ ବୁଝିଲେ କି। ଆଉ ଯାଇଥିଲେ ବାହାଘର ଯାଇଥିଲେ ବାହାଘର ସଇଲାଣି?
ହୁଁ ବନ୍ଧୁ ବାହାଘର ତ କାଲି ଅଛି, ଆଜି ମେହେନ୍ଦୀ ଥିଲା।
କାଲି ବାହାଘର ଅଛି?
ଆଚ୍ଛା ବନ୍ଧୁ ହଁ।
ଆଉ ଆଜି କଣ ମେହେନ୍ଦୀ ହଳଦୀ ହଉଛି ନା କଣ?
ହଁ ବନ୍ଧୁ ଆପଣ କିପରି ଜାଣିଲେ?
ଆପଣଙ୍କ କଥାବାର୍ତ୍ତାରୁ ଜଣା ପଡୁଛି ବନ୍ଧୁ, ବୁଝିଲେ କି?
ବନ୍ଧୁ, ଖାଇସାରିଲେଣି?
ହଁ ଖିଆ ପିଆ ସଇଲାଣି ଆଉ, ଆପଣଙ୍କର?
ବନ୍ଧୁ ଆପଣଙ୍କର ତ କଥା ଠିକ୍ ସେ ଶୁଭୁନି।
ହଁ ବନ୍ଧୁ ଟିକେ ପବନ ଦଉଚି ତ ଇଆଡେ ଟିକେ କଥା ଟିକେ ହଉନଥିବ ଅପ ଡାଉନ ହଉଥିବ କି କଣ।
ଆଚ୍ଛା ବନ୍ଧୁ କୁୁହ ଏବେ ସ୍ପଷ୍ଟ ଶୁବିଲା।
ଆଉ ବନ୍ଧୁ ବାହାଘର ଯାଇଥିଲେ ବାହାଘର କେମିତି କଣ ଚାଲିଚି ସେପଟେ ସବୁ?
ବାହାଘର ତ ଭଲ ଚାଲିଚି ଏଠି କାଲି ତ ହବ। ହେଲେ ଜଣା ପଡ଼ିବ।
ଆଉ ବନ୍ଧୁ କେତେ ଦିନ ହେଲା ଗଲେଣି ଆପଣ?
ଏଇ ତିନି ଦିନ ହବ ବନ୍ଧୁ ଆସିଚି ଆଉ।
ଆଉ ଗଲାବେଳେ କିଛି ଅସୁବିଧା ହେଲାନି?
ନାଇଁ ବନ୍ଧୁ ଭଲରେ ଭଲରେ ପହଞ୍ଚିଗଲି। ଏଠି ସବୁ ଠିକ୍ ଠାକ୍ କାମ ଚାଲିଚି। ଭଲ ରେ
ଆଚ୍ଛା ଆପଣ ବନ୍ଧୁ ଗଲେ କେତେ ଦିନ ଲାଗିଲା ଆପଣଙ୍କୁ ଯାଇଁକି ପହଞ୍ଚିବାକୁ ସେଠି?
ବନ୍ଧୁ ମାତ୍ର ଘଣ୍ଟାଏ ଲାଗିଲା ପହଞ୍ଚିବାକୁ। ଯେ ମୁଁ ଆମ ଘରଠୁ ତିରିଶ କିଲୋମିଟର ଦୂରରେ ବୋଧେ।
ଆଚ୍ଛା ବନ୍ଧୁ। ଗଲେ କୋଉଥିରେ ଆପଣ ଗଲେ?
ବନ୍ଧୁ ମୁଁ ଭଲ ମଟର ଗାଡି ବା ଦୁଇ ଚକିଆ ଯାନରେ ଆସିଲି।
ଆଜ୍ଞା ବନ୍ଧୁ। ଆଉ ବନ୍ଧୁ ଆପଣ ଗଲେ ଆପଣଙ୍କ ସହିତ ଆଉ କିଏ କିଏ ଗଲେ?
ବନ୍ଧୁ ମୋର ଭଉଣୀ ମୋ ସହିତ ଆସିଲେ ଏବଂ ଅଧା ବାଟରୁ ଆମେ ଓହ୍ଲେଇକି ଆମର ଜଣେ ଭାଇ ହେବ ଆସିଲେ ଆମେ ତାଙ୍କ ସହିତ ବସିକି
ଆଜ୍ଞା ବନ୍
ଗଲୁ।
ଆଜ୍ଞା ବନ୍ଧୁ। ଆପଣ ଟିକେ ବନ୍ଧୁ ଟିକେ ବାହାରକୁ ପଳେଇଆସିଲେ ଭଲହୁଅନ୍ତା। ବନ୍ଧୁ ବୁଝିଲେକି।
ବନ୍ଧୁ ବାହାରକୁ ଯିବା ଟି କୌଣସି ଆପତ୍ତି ନାହିଁ। ବାହାରେ ଲୋକମାନେ ଅଛନ୍ତି। ତ ବନ୍ଧୁ ଉଁ ତାଙ୍କର ପାଟି ଶୁବୁଚି। ତ ସେଥିପାଇଁ ମୁଁ ଏକ ଘର ଭିତରେ ବସିଚି।
ଆଜ୍ଞା ବନ୍ଧୁ। ମାନେ ବନ୍ଧୁ ଗୋଟେ କ କଥା ଆପଣଙ୍କୁ କହିବାର ଥିଲା ବହୁତ ଦିନ ହେଲା କହିବାକୁ ଭାବୁଥିଲି କହିପାରୁନଥିଲି ଆଉ ଯାହା ହଉ ଆପଣ ଫୋନ୍ କ ଆପଣ ଯାହା ହଉ ଫୋନ୍ ଟା କଲେ, ବୁଝିଲେକି ବନ୍ଧୁ। ଆପଣଙ୍କର ଦେହ ପା ଏଥରେ ଭଲ ଅଛି ତ?
ହଁ ଭଲ ଅଛି ବନ୍ଧୁ। ଦେଇ ଆସେ ତତେ ଡାକୁଛନ୍ତି ଫୋଟ ଉଠେଇବାକୁ। ବାପା ବୋଉ ଛିଡ଼ା ହେଇଛନ୍ତି ପା ମଉସା, ମାଉସି ସେଥିପାଇଁ ଡା ଗ୍ରୁପ୍ ଟା ଉଠେଇବା ବୋଲି। ଆସେ ଗୋଟେ ଉଠେଇଦେଇକି ପଳେଇଆସିବୁ।
ବନ୍ଧୁ ବୁଝିଲେକି।